ସାଙ୍ଗ କଣ କରୁଛୁ?
ବସିଲି ତୁ।
ମୁଁ
ଆଉ ତୋର ସବୁ ଭଲ ତ।
ହଁଅ ସବୁ ଭଲ।
ଆଉ କଣ ଖାଇଥିଲୁ?
ମୁଁ ଯାଇଥିଲିଇ। ମୁଁ କିଛି ଖାଇନି ଆଜି।
କଣ ପାଇଁ?
ଆଜି ନୁହେଁ ଓଷା ଅଛି।
ଓହୋ।
ଆଉ ମୁଁ ତୋତେ ପ୍ରଶ୍ନ ପଚାରିବି କହିବୁ?
ହଁ ପଚାରୁନୁ?
ର ଟିକିଏ।
ଉଁ ପଚାରୁଛି?
ଦର୍ଜି କାହାକୁ କୁହାଯାଏ?
ଦର୍ଜି ହଉଛି ଦର୍ଜୀ ହଉଛି ଜି ସେହି ବ୍ୟକ୍ତି ଯିଏ କପଡ଼ା କାଟିବାକୁ, ମାପ ନେବା, ସିଲେଇ କରି ବିଭିନ୍ନ ପ୍ରକାରର ପୋଷକ ପ୍ରସ୍ତୁତ କରନ୍ତି। ସେ ଲୋକମାନଙ୍କ ଆବଶ୍ୟକ ତ ରୁଚି ଅନୁଯାୟୀ
କୋଢ଼େ? ଏ ନନା
ହଁ।
କ।
ରୁଚି ଅନୁ ପୋଷକ ତିଆରି କରନ୍ତି। ଦର୍ଜି ନିଜ କଳା ଓ ଦକ୍ଷତା ଦ୍ଵାରା ସାଧାରଣ କପଡ଼ାକୁ ଆ ସୁନ୍ଦର ପୋଷା କରେ ପରିଣତ କରନ୍ତି। ସେମାନେ ସାର୍ଟ ପ୍ୟାଣ୍ଟ କୁର୍ତ୍ତି, ବ୍ଲାଉଜ୍ ଅ ଫ୍ରକ୍ସ୍
ଫ୍ୟାନ୍ସି ପୋଷାକ ସିଲେଇ ଚିଲେଇ
ସିଲେଇ କରନ୍ତି। ଦର୍ଜିଙ୍କ କାମ କେବଳ ସିଲେଇ ପର୍ଯ୍ୟନ୍ତ ସୀମି ତ ନୁହେଁ। ସେ ଡିଜାଇନ୍ ମାପ ଅନୁଯାୟୀ ପୋଷାକର ଆକାର ମଧ୍ୟ ନିର୍ଣ୍ଣୟ କରନ୍ତି। ପୁରାତନ ସମୟରୁ ପୁରାତନ ସମୟରୁ ଦର୍ଜି ବୃତ୍ତି ଏକ ସମାନ ଜନକ ବୃ ତ୍ତି ଭାବେ ରହିଅଛି। ଆଜିର ଫ୍ୟାନ୍ସି ଯୁଗରେ ଦର୍ଜିଙ୍କ ଭୂମି ରୁକା ଆହୁରି ବଢିଛି। ସେମାନେ ଲୋକଙ୍କୁ ନିଜ ପସନ୍ଦ ଅନୁଯାୟୀ ଭଲ ଆରାମ ଦାୟକ ପୋଷାକ
ହ
ପାଇବାରେ ସାହାଯ୍ୟ କରନ୍ତି। ତେଣୁ ଦର୍ଜି ଜଣେ କୁଶଳ କାରିଗର ଓ ସମାଜ ଆବଶ୍ୟକ ବ୍ୟ ଦର୍ଜିଙ୍କ କାମ କଣ?
ଅଦ୍ଭୁତ୍। ର ମୁଁ କହୁଛି ରହ। ଦର୍ଜିଙ୍କ ମୁଖ୍ୟ କାମ ହେଉଛି କପଡାକୁ ସୁନ୍ଦର ଓ ଉପଯୋଗୀ ପୋଷାକରେ ପରିଣତ କରିବା। ପ୍ରଥମେ ଦର୍ଜି ଗ୍ରାହକ ଲୋକଙ୍କ ଶରୀର ଶରୀରର ମାପ ଦିଅନ୍ତି। ଏ ତା ପରେ ମାପ ଅନୁଯାୟୀ କପଡ଼ା କାଟନ୍ତି। କପଡ଼ା କାଟିବା ପରେ, ସେ ତାଙ୍କ୍ ତାହାକୁ ମେସିନ୍ କିମ୍ବା ହାତରେ ସିଲେଇ କରନ୍ତି, ସେ ପୋଷାକର ଡିଜାଇନ ଆକାର ଓ ଫିନିସ୍ ଉପରେ ଧ୍ୟାନ ଦିଅନ୍ତି। ଦର୍ଜି ପୁରୁଣା ପୋଷାକର ମରାମତି ମଧ୍ୟ କରନ୍ତି। ସେ ବଟମ୍ ଅ ଲଗାଇବା। ଲଗାଇବା ହଲ ଓ ପିକେ କରିବା ଭଳି କାମ କରନ୍ତି ଗ୍ରାହକଙ୍କ ଉଁ ଉଚ୍ଚା ଅନୁଯାୟୀ ନୂଆ ଦିଯ୍ୟ ଇଂ ମଧ୍ୟ ପ୍ରସ୍ତୁତ କରନ୍ତି ଗ୍ରାହକଙ୍କ ଉ ଇଚ୍ଛା ଅନୁଯାୟୀ ନୂଆ ଡିଜାଇନ ମଧ୍ୟ ପ୍ରସ୍ତୁତ କରନ୍ତି ଭଲ ଦର୍ଜି ସମୟରେ ଭଲ ଗୁଣବର୍ତ୍ ପୋଷାକ ଦେବାକୁ ଚେଷ୍ଟା କରନ୍ତି ଏହିପରି ଦୈଙ୍କ କାମ ହେଉଛି ଲ ଲୋକଙ୍କର ପୋଷାକ ସମ୍ବନ୍ଧୀୟ ଆବଶ୍ୟକ କୁ ପୂରଣ କରିବା ସମାଜରେ ଦର୍ଜଙ୍କ ଗୁରୁତ୍ୱ କଣ?
ସମାଜରେ ଦର୍ଜଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ମଣିଷର ଜୀବନରେ ପୋଷାକ ମୌଳିକ ଆବଶ୍ୟକ ଦର୍ଜ ମାନ ଲୋକଙ୍କ ପାଇଁ ଆବଶ୍ୟକ ପୋଷାକ ପ୍ରସ୍ତୁତ କରନ୍ତି। ସେମାନେ ଲୋକଙ୍କୁ ଶାରୀରିକ ଆକାର ଅନୁଯାୟୀ ଭଲ ଫିଟିଙ୍ଗ ଥିବା ପୋଷାକ ତିଆରି କରନ୍ତି ବିବାହ ପର୍ବପର୍ବାଣି ସ୍କୁଲ ଓ କାର୍ଯ୍ୟ ପାଇଁ ଆବଶ୍ୟକତା ରହେ ଦର୍ଜି ମାନେ ନିଜ ବୃତ୍ତି ମାଧ୍ୟମରେ ରୋଜଗାର ସୃଷ୍ଟି କରନ୍ତି। ସେମାନେ ପାରମ୍ପରିକ ପୋଷାକ ଓ ସାଂସ୍କୃତିକ ସାଂସ୍କୃତିକ ମଧ୍ୟ ରକ୍ଷା କରନ୍ତି ଗ୍ରାମ ଓ ସହର ଉଭୟ ସ୍ଥାନରେ ଦର୍ଜିଙ୍କ ଚାହିଦା ରହିଛି ଆଧୁନିକ ଫ୍ୟାନ୍ସି ଜଗତରେ ଦର୍ଜଙ୍କ କୌଶଳ ମୂଲ୍ୟ ଅଧିକ ତେଣୁ ସମାଜ ବିକାଶରେ ଦର୍ଜଙ୍କ ଅନାବାଧ ଅତ୍ୟନ୍ତ ମହତଵ। ତ ନ ଜଣେ ଭଲ ଦାର୍ଜୀଙ୍କ ଗୁଣ କଣ କଣ?
ହ ଜଣେ ଭଲ ଦର୍ଜିୀଙ୍କ ପାଖରେ ଅନେକ ଭଲ ଗୁଣ ଥିବା ଆବଶ୍ୟକ ପ୍ରଥମେ ତାଙ୍କର ସିଲେଇ କ ହଁ କାମରେ ଏ ଭୁଲ ଦକ୍ଷତା ଥିଲା ତର ତର- କାର ସଠିକ ମାପା ନେବା ଓ ଠିକ ଭାବରେ କ କପଡା କାଟିବା ଆ ଜାଣିବା ଉଚିତ। ଦ ଦର୍ଜି ଓ ଏକା ଗ୍ରାମ ଆ ଜଣେ ଦର୍ଜଙ୍କ ମୁଖ୍ୟ ଗ୍ରହ ସେ ଗ୍ରାହକଙ୍କ ସେ ଗ୍ରାହକଙ୍କ କଥା ଭଲ ଭାବେ ଶୁଣିବା ଉଚିତ ନୂଆ ଫ୍ୟା ଓ ଡିଜାଇନ ବିଷୟରେ ଜ୍ଞାନ ରଖିବା ଦରକାର ସମୟରେ ମୂଲ୍ୟ ବୁଝି ସମୟରେ କାମ ଦେବା ଉଚିତ୍। ସଚେତଟତା ଓ ଭଲ ବ୍ୟବହାର ଦ୍ଵାରା ଗ୍ରାହକଙ୍କ ବିଶ୍ଵାସ ଜିତି ପାରିବେ ପରିଷ୍କାର ଓ ସୁନ୍ଦର କାମ କରିବା ଭଲ। ଦର୍ଜୀଙ୍କ ପରିଚୟ ଏଇ ଗୁଣ ଗୁଡିକ ଥିଲେ ଜଣେ ଦର୍ଜି ସଫଳ ହୋଇପାରିବେ। ଦର୍ଜି ହେବା ପାଇଁ କେଉଁ କେଉଁ ଦକ୍ଷତା ଆବଶ୍ୟକ?
ଦର୍ଜି ହେବା ପାଇଁ ସିଲେଇ କାମ, ଜ୍ଞାନ ଓ ଅଭ୍ୟାସ ଆବଶ୍ୟକ କପଡ଼ା ର ପ୍ରକାର ଚିହ୍ନିବାର ଦକ୍ଷତା ଥିବା ଦରକାର ସଠିକ ମାପ ନେବା ଓ ମାପ ଅନୁଯାୟୀ ପ୍ୟାଟନ୍ ତିଆରି କରିବା ଜାଣିବା ଉଚିତ କପଡ଼ା କାଟିବାର କୌଶଳ ଭଲ ହେବା ଦରକାର। ସିଲେଇ ମେସିନ୍ ଚଳେଇବାର ଦକ୍ଷତା ଆବଶ୍ୟକ ରଙ୍ଗ ଓ ଡିଜାଇନର ଭଲ ଧାରଣା ରହିବା ଉଚିତ୍। ଗ୍ରାହକ କଙ୍କ ପସନ୍ଦ ବୁଝିବାର କ୍ଷମତା ଦରକା ସମସ୍ୟା ସମାଧାନ କରିବ ଓ ନୂତନ ଭାବନା ଆଣିବାର ଦକ୍ଷତା ମଧ୍ୟ ଆବଶ୍ୟକ ଅଭିଜ୍ଞତା ସହି ତ ଜଣେ ଦର୍ଜି ନିଜ କାମରେ ଆହୁରି ପାରଦର୍ଶୀ ହୋଇପାରନ୍ତି।
ଆ ଦର୍ଜି କେଉଁ କେଉଁ ଯନ୍ତ୍ରପାତି ବ୍ୟବହାର କରନ୍ତି?
ଦର୍ଜି ହେବା ପାଇଁ ସି ସିଲେଇ କାମର ଜ୍ଞାନ ଅଭ୍ୟାସ ଆବଶ୍ୟକ କପଡ଼ାର ପ୍ର ପ୍ରକାର ଚିହ୍ନିବାର ଦକ୍ଷତା ଥିବା ଦରକାର ସଠିକ ମାପ ନେବା ଓ ମାପ ଅନୁଯାୟୀ ପ୍ୟାଣ୍ଟ ସେ ତିଆରି କରିବା ଜାଣିବା ଉଚିତ କପଡ଼ା କାଟିବାର ପୋଶଣ ଭଲ ହେ ହେବା ଦରକାର। ସିଲେଇ ମେସିନ ଚଲାଇବାର ଦକ୍ଷତା ଆବଶ୍ୟକ। ରଙ୍ଗ ଓ ଡିଜାଇନର ଭଲ ଧାରଣା ରହିବା ଉଚିତ ଗ୍ରାହକଙ୍କ ପସନ୍ଦ ବୁଝିବାର କ୍ଷମତା ଦରକାର ସମସ୍ୟା ସାଧାରଣ କରିବା ଓ ନୂଆ ଅଁ ଭାବନା ଆଣିବାର ଦକ୍ଷତା ମଧ୍ୟ ଆବଶ୍ୟକ ଅଭିଜ୍ଞତା ସହିତ ଜଣେ ଏଁ ଦର୍ଜି ନିଜ କାମରେ ଆହୁରି ପରଦସ୍ୟ ହୋଇ ପାରନ୍ତି ଦର୍ଜି କେଉଁ କେଉଁ ଯନ୍ତ୍ରପାତି ବ୍ୟବହାର କରନ୍ତି?
ହୁଁ। ଦାର୍ଜି ତ କାମକୁ ସହଜ ଓ ସୁନ୍ଦର କରିବା ପାଇଁ ବିଭିନ୍ନ ଯନ୍ତ୍ରପାତି ଆବଶ୍ୟକ ହୁଏ ସିଲେଇ ମେ ସିନ ଦର୍ଜଙ୍କ ସବୁଠାରୁ ଅ ମୁଖ୍ୟ ଯନ୍ତ୍ର ଅଟେ ଏହା ସାହାଯ୍ୟରେ କପଡ଼ାକୁ ଶୀଘ୍ର ଓ ମଜଭୁତ ଭାବରେ ସିଲେଇ କରାଯାଏ ଦର୍ଜିମାନେ ମାପ ନେବା ପାଇଁ ମାପ ଫି ତା ବ୍ୟବହାର କରନ୍ତେ ଓ କପଡ଼ା କାଟିବା ପାଇଁ ବଡ଼ କାନ୍ ଚ ବ୍ୟବହାର କରାଯାଏ ସିଲେଇ ପାଇଁ କାମ ବିଭିନ୍ନ ପ୍ରକାରର ସୁଇ ଓ ସୁତା ବି ଆବଶ୍ୟକ ହୁଏ ଚକ ପେନସିଲ୍ କିମ୍ବା କ କପଡ଼ା ଚକ୍ ଦ୍ଵାରା କପଡ଼ାରେ ଚିହ୍ନ ଦିଆଯାଏ ଆ ଇଞ୍ଚଟେପ୍ସ ସ୍କେଲ ଓ ପ୍ୟାଟର୍ନ୍ ଯେ ପେପର୍ ମଧ୍ୟ ବ୍ୟବହାର କରାଯାଏ ଈସ୍ ସ୍ତ୍ରୀ ଦ୍ଵାରା ସିଲେଇ ପରେ ପୋଷକକୁ ସୁନ୍ଦର ଆକାରରେ ଦିଆ ଦିଏ ବଟନ ଲଗେଇବାର ଜିପ୍ ଜିପ ଲଗେଇବ ଫ୍ୟାନ ଫିନିଶ ପାଇଁ ଛୋଟ ଉପକରଣ ବ୍ୟବହାର ହୁଏ ଆଧୁନିକ ଦର୍ଜିମାନେ ନୂଆ ପ୍ରକାରର ଇଲେକ୍ଟ୍ରୋନିକ୍ ମେସିନର ଡିଜିଟାଲ ଉପକରଣ ମଧ୍ୟ ବ୍ୟବହାର କରନ୍ତି ଏହି ସମସ୍ତ ଯନ୍ତ୍ରପାତି ଦର୍ଜିଙ୍କ କାମକୁ ସହଜ ଦ୍ରୁତ ଓ ଗୁଣାବ୍ରତ୍ତାପୂର୍ଣ୍ଣ କରେ ସିଲେଇ ମେସିନର ଗୁରୁତ୍ୱ କଣ?
ସିଲେଇ ମେସିନ୍ ଦର୍ଜିଙ୍କ କାମର ଏକ ମୁଖ୍ୟ ଅଂଶ ଅଟେ ଏହା ବିନା ଅଧିକ ପରି ସୀମା ମାନେ ଓ ଶୀଘ୍ର ଭାବରେ ପୋଷାକ ତିଆରି କରିବା କଷ୍ଟକର ହୁଏ ସିଲେଇ ମେସିନ ଦ୍ଵାରା କପଡାକୁ ସମାନ ଓ ମଜବୁତ ଭାବରେ ସ୍ ସିଲେଇ କରାଯାଇପାରେ ଏହା ସମୟ ଓ ଶ୍ରମ ଦୁଇକୁ ଦୁଇଟିକୁ କମାଇ ଥାଏ ମେସିନ ଦ୍ଵାରା ସିଲେଇ କରାଯାଇ ଥିବା ପୋଷାକ ଅଧିକ ସୁନ୍ଦର ଓ ଟିକାଉ ହୁଏ ଶାର୍ଟ ପ୍ୟାଣ୍ଟ ଏ ବ୍ଲାଉଜ କୁର୍ତ୍ତା ଓ ଅନ୍ୟାନ୍ୟ ପୋଷାକ ତିଆରି ଏହା ଅ ବୋହୁତ୍ ଦରକାରୀ ଆଜିକାଲି ବିଭିନ୍ନ ପ୍ରକାର ମେସି ଯିନ ମିଳୁଚି ଯାହା ଦ୍ଵାରା ବିଭିନ୍ନ ଡିଜାଇନର ସିଲେଇ କରାଯାଏ। ହୁଁ। ଏହା ଦ୍ଵାରା ଦର୍ଜି ଅଧିକ ଗ୍ରାହକଙ୍କ କାମ ସମୟରେ କରିପାରନ୍ତି ତେଣୁ ସିଲେଇ ମେସିନ୍ ଦର୍ଜି ପାଇଁ ସେଲେଇ ମେସିନ୍ ଦରଦି ଏ ଦର୍ଜି ବୃତ୍ତିର ଏକ ଅତ୍ୟନ୍ତ ଆବଶ୍ୟକ ଉପକାର ଅଟେ। ମାପ ନେବାର ସଠିକ୍ ପଦ୍ଧତି କଣ?
ପୋଷାକକୁ ଭଲ ଫିଟିଂ କରିବା ପାଇଁ ସଠିକ୍ ମାପ ନେବା ଅତ୍ୟନ୍ତ ଜଦ ଦର୍ଜି ପ୍ରଥମେ ଗ୍ରାହକଙ୍କ ଶରୀର ଆକାର ଆବଶ୍ୟକତା ବୁଝନ୍ତି ମାପ ନେବା ସମୟରେ ମାପ ଫି ତା କୁ ଠିକ୍ ଭାବରେ ଧରିବା ଦରକାର ଛାତି କମର କାନ୍ଦ ହା ତ ଲମ୍ବା ଓ ଆନ୍ୟନ ଜାର ମାପା ନିଆଯାଏ ମାପା ନବା ସମୟରେ ହଁ ମାପ ନେବା ସମୟରେ ଅଧିକ ଢିଲା କିମ୍ବା ଅଧିକ ଟାଇଟ୍ ରଖିବା ଉଚିତ ନୁହେଁ ପୋଷାକର ପ୍ରକାର ଯ ଅତ୍ୟନ୍ତ ଜାଗା ଅ ରଖାଯାଏ। ମା ମାପ ଲେଖା ରଖିବା ଦର୍ଜିଙ୍କ ପାଇଁ ଆବଶ୍ୟକ ପୁରୁଣା ମାପ ଥିଲେ ମଧ୍ୟ ନୂଆ ପୋଷାକ ପୂର୍ବରୁ ଯାଞ୍ଚ କରିବା ଭଲ ସଠିକ୍ ମାପା ଦ୍ଵାରା ପୋଷକ ଆରାମଦାୟକ ଓ ସୁନ୍ଦର ହୁଏତ ଅ ମା ପ ନେବା ଦର୍ଜିଙ୍କ କାମର ଏକ ମୁଖ୍ୟ ପଦକ୍ଷେପ ଅଟେ କପଡ଼ା କାଟିବା କେବଳ କେଉଁ ସା ସାବଧାନତା ନେବା ଉଚିତ୍
କୋଉଚି ର। କପଡ଼ା
କପଡ଼ା କାଟିବା ଦର୍ଜିଙ୍କ କାମର ଏକ ଗୁରୁତ୍ତ୍ୱପୂର୍ଣ୍ଣ ପର୍ଯୟ। କପଡ଼ା କାଟିବା ପୂର୍ବରୁ ଭଲ ଭାବରେ ମାପ ଓ ଡିଜାଇନ୍ ଉ ମାପ ଓ ଡିଜାଇନ୍ ଯାଞ୍ଚ କରିବା ଉଚିତ୍। କପଡ଼ା କୁ ସମତା ସମତଳ ସ୍ଥାନରେ ରଖି କାଟିବା ଦରକାର୍ ଅ ତ ଚକ ଦ୍ଵାରା ଠିକ୍ ଚିହ୍ନ ଦେଇପାରେ କାଟିବା ଉଚିତ୍। କପଡ଼ାର ଦିଗ ଦିଗ ଓ ଉ ଅ ଡିଜାଇନ୍ କୁ ଧ୍ୟାନ ଦବା ଆବଶ୍ୟକ। ଅ ଅ ଅଧିକ କିମ୍ବା କମ୍ କାଟିବା ପୋଷାକ ଅ ଅ ଖରାପ୍ ହୋଇପାରେ, ତେଣୁ କା କାଞ୍ଚିକୁ ସାବଧାନରେ